ମିତି
ସୁପ୍ରଭାତ ଆଜ୍ଞା।
ଶୁଭ ପ୍ରଭାତ। ଆଉ ଆପଣ କେଉଁ କେଉଁ ପ୍ରକାର ଭାତ ଖାଇଚନ୍ତି?
ଆଜ୍ଞା ମୁଁ ମୁଁ ରେ ଜଳଖିଆ ହେଇଚି ଆଜ୍ଞା।
ଓହୋ ଜଳଖିଆରେ ଆମ ଭାତ ଖାଇଲେ କି।
ହଁ ଆଉ କା କିଛି ସମୟ ପାଇଁ
ଆଚ୍ଛା। ଆପଣ ଯେମିତି ବା କେଉଁ କେଉଁ ପ୍ରକାର ଭାତ ଖାଇଚନ୍ତି?
ଭାତ ନାଇଁ ଆଜ୍ଞା ଜଳିଖିଆ ଜଳିଖିଆ ଖାଇନି। ଜଳିଖିଆ ରେ ଥିଲା ସବୁଜ ପନିପରିବା ଆଉ କିଛି ଫଳ ମୂଳ ଏମିତି ଏକା
ଓହୋ। ତାହେଲେ ଆପଣ ବହୁତ ସୁନ୍ଦର ଜୀବନ ଯାପନ କରୁଛନ୍ତି। ମୁଁ ପଚାରୁଥିଲି କି, ଆପଣ ଜୀବନରେ କେଉଁ କେଉଁ ପ୍ରକାରର ଭାତ ଖାଇଛନ୍ତି?
କେଉଁ କେଉଁ ପ୍ରକାର ଭାତ ଖାଇଛନ୍ତି?
ହଁ।
ହଁ ନିହାତି ଆଜ୍ଞା, ମୁଁ ଜାଣିବାରେ ମୁଁ ଖାଇଛି ମୋ ଜୀବନର ସବୁଠାରୁ ଭଲ ଖାଦ୍ୟ, ଆଉ ମୋର ସବୁଠାରୁ ପ୍ରିୟ ଖାଦ୍ୟ ହଉଛି ପଖାଳ ଆଜ୍ଞା। ଆମ ଓଡିଶାର ଗର୍ବ ଓ ଗୌରବର କଥା। ଆମ ପଖାଳ। ହଁ କି ନାଇଁ ଆଜ୍ଞା? ଆପଣ ଜାଣିଛନ୍ତି କେବେ ଖାଇଛନ୍ତି ପଖାଳ?
ଆଜ୍ଞା, ମୁଁ ସବୁଦିନ ଖାଏ, ଆଉ ବହୁତ ବହୁତ ଭଲ ଲାଗେ। କିଛି ଦହି ମିଶାଇ ଦେଲେ
ହଁ ଆଜ୍ଞା ମୋର ପ୍ରିୟ ମୋ ଜୀବନ କହିଲେ ନ ସରେ ସେଇଟା, କାହିଁକି ନା ଆମର ଓଡିଶା ମଧ୍ୟ ତାହାଇ ସେ ଠୁ ହିଁ ମାନେ ଗର୍ବର ଗୌରବର କଥା କାହିଁକି ଓଡିଶାର ଗୋଟେ ଜଗନ୍ନାଥ ମନ୍ଦିର, ପୁଣି ଓଡିଶାର ଗୋଟେ ପଖାଳ, ଆଉ ଓଡିଶାର ରସଗୋଲା। ଏଇ ତିନିଟା ଯୋଗୁ ଆମ ଭାରତର ଭାରତ ସାରା ଆମର ଓଡିଶାର ଗୋଟେ ନା ନାଁ ଟା ପ୍ରଚାର ପ୍ରସାର ହଉଛି। ହଁ କି ନା ଆଜ୍ଞା?
ଆଜ୍ଞା ନିଶ୍ଚିତ ଭାବରେ ଆମର ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପାଖରେ ମଧ୍ୟ ପଖାଳ ର ଭୋଗ ଲାଗୁଅଛି ଆଉ ଆ ଆପଣ କେବେ ପୁରୀ, ପୁରୀ ଦର୍ଶନ ରେ ଯାଇଛନ୍ତି? ଆପଣ କେବେ ପୁରୀ ଦର୍ଶନରେ ଯାଇଛନ୍ତି?
ହଁ ଆଜ୍ଞା ଥରେ ଦି ଥରେ ଯାଇଛି କିନ୍ତୁ ଅଧିକ ଥର ଯାଇ କାଇନି ଆମ ମୋର ଇଚ୍ଛା ଆଉ ମୋର ଆକାକ୍ଷ୍ୟା ମୁଁ ନିହାତି ଆଉ ଥରେ ଏଇ ଏ ବର୍ଷା ସମୟ ସରୁ ତାପରେ ମୁଁ ପୁଣି ଥରେ ଯିବି।
ଆଜ୍ଞା। ନିଶ୍ଚିତ ଭାବରେ ଯାଆନ୍ତୁ ଜଗନ୍ନାଥଙ୍କୁ ଦର୍ଶନ କରି ଆସନ୍ତୁ। ଆଜ୍ଞା ଥରେ ହିଁ ଯାଇଛି ମୁ କିନ୍ତୁ ଜଗା କ ଜଗାଙ୍କୁ ଦେଖିବାର ଅଳ୍ପ ଅଳ୍ପ ସୌଭାଗ୍ୟ ପାଇଛି। ସମ୍ପୂର୍ଣ୍ଣ ଭାବରେ ଦେଖିବାକୁ ଥରୁଟେ ଇଚ୍ଛା ରହିଛି।
ଓହୋ ତାହେଲେ ତ ଆପଣଙ୍କର ଅନୁଭୂତି ବହୁତ ଭଲ ଭାବରେ ଥିବ। ତ ନିଶ୍ଚୟ ଆପଣ ଟିକେ ସ ମାନେ ଅଳ୍ପ ସମୟ ଭିତରେ ମତେ ସ ମତେ ଜଣ ଜଣେଇ ଦିଅନ୍ତୁ ଆପଣଙ୍କର ଅନୁଭୂତି। କିପରି ଥିଲା? ଜଗାଙ୍କୁ ଦେଖିକି ନିଜ ଆମର ମହାପ୍ରଭୁଙ୍କୁ ଦେଖିକି ଆପଣ କେମିତି ଅନୁଭବ କରିଥିଲେ? କଣ ଅନୁଭବ କରୁଥିଲା ମନରେ? ସେଇଟା ଟିକେ କୁହନ୍ତୁ?
ଆଜ୍ଞା ମୁଁ ପ୍ରଥମେ ବାହାରିଲି ଘରୁ କାହାକୁ କିଛି ନ ଜଣେଇ। ମୁଁ ଗଲି ବ୍ରରମପୁରରୁୁ। ଏ ବରହମପୁରୁ ନୁହଁ। ଭଞ୍ଜ, ଭଞ୍ଜନଗର ଗଲି। ସେ ସେଇଠୁ ତ ଭୁବନେଶ୍ଵର ବସକୁ ଧରିଲି। ପୁଣି ସେ ବରମୁଣ୍ଡା ବସ୍ ଷ୍ଟା ବସ୍ ଅ ବସଷ୍ଟାଣ୍ଡ ରୁ ଗଲି କଳ୍ପନା ଛକ। କଳ୍ପନା ଛକରେ ପୁରୀ ବସ୍ ଟିଏ ଲାଗିଥିଲା। ସେଇଠୁ ମୁଁ ସେ ବସ୍ ଯିବା ପୂର୍ବରୁ ମୁଁ ସେଇ ସ୍ଥାନରେ ପହଞ୍ଚିଲି ଏବଂ ସେଇ ବସ ରେ ଏ ଚଢିଗଲି ଚଢିଗଲି ବହୁତ ଭିଡ ଥିଲା। ଆଉ ବସିବା ପାଇଁ ଜାଗା ନଥିଲା ଦୀର୍ଘ ଚାଳିଶ କିଲୋମିଟର ଯିବାର ଥିଲା ତ ହଁ ମୋର ବସିବା ପାଇଁ କୌଣସି ସିଟ ମିଳିଲା ନାହିଁ। କିନ୍ତୁ
ଆପଣ ତାହେଲେ ଚାଳିଶ କିଲୋମିଟର ପର୍ଯ୍ୟନ୍ତ ଛିଡା ହେଇଗଲେ।
ନାଁ ନାଁ ସେଇଠି ହୃଦୟମାନ ବ୍ୟକ୍ତି ତଥା ଭାଇ ଥିଲେ।
ହଁ ହଁ।
ତାଙ୍କର ଓଲ୍ଲେଇବା ସ୍ଥାନ ଆସିବାରୁ ସେ ମତେ ହାତ ଠାରି ବସିବା ପାଇଁ ସୁଯୋଗ ଦେଲେ ଏବଂ ମୁଁ ତାଙ୍କୁ ଅଭିବାଦନ ଜଣାନ୍ତି ଖୁସିର ସହ ଏବଂ ସେ ମଧ୍ୟ ଠିଆ ହୋଇ ଗଲେ ତାପରେ ମୁଁ ଆନନ୍ଦ ସହକାରେ ବସିକି ଗଲି। ଏବଂ ମୋର ଏକ ବନ୍ଧୁଙ୍କୁ ଯୋଗାଯୋଗ କଲି। ସେ କହିଲେ କଣ କହିଲେ କି ଆପଣ କେତେବେଳେ ପହଞ୍ଚୁଛନ୍ତି। ଏମିତି କହିଲା ତାପରେ ମୁଁ କହିଲି ଆଉ କିଛି ସମୟ ଅନ୍ତର ଭିତରେ ପହଞ୍ଚିଯିବି। ତାପରେ ପୁରୀ ବସଷ୍ଟାଣ୍ଡରେ ପହଞ୍ଚି ଗଲି। ତାପରେ ସେଠି ସେଠି ପହଞ୍ଚିବା ମାତ୍ରେ ହୁଁ କିଛି ଅଟୋ ଭାଇମାନ ସେଇଠି ବୁଲୁଥିଲେ। ତାଙ୍କ ସାହାଯ୍ୟରେ ମୁଁ ପୁରୀ ଶ୍ରୀକ୍ଷେତ୍ର ବଡ଼ ବଡ଼ ଦାଣ୍ଡକୁ ଗଲି ପ୍ରଥମ ଥର ପାଇଁ ଏ ଯୋଉ ଆମର ଶ୍ରୀମନ୍ଦିର ଦେଖି ମୁଁ ବହୁତ ଆଚମ୍ବିତ ହେଇଗଲି ଖୁସି ହେଇଗଲି ଆଉ। ହୁଁ ଯେ ହୁଁ ରଖିପାରିଲିନି ମନରେ ଟିକେ ଏ
ଆଜ୍ଞା ଆଜ୍ଞା ନିହାତି।
କାନ୍ଦ କାନ୍ଦ ଭରା ହୃଦୟର କହ ବାହାରକୁ ପଳେଇ ଆସିଲା। କାରଣ କେବେ ମଧ୍ୟ ଫାଷ୍ଟ ଯାଇନଥିଲି। ପ୍ରଥମ ଥର ପାଇଁ ଆସିଲି ବୋଲି ବହୁତ। ଖୁସି ହେଲି କାରଣ ସେଇଟା ଏକ ସମସ୍ତ କୋଟି ଓଡ଼ିଆଙ୍କର ଏକ ସ୍ୱପ୍ନା ଅଜବା
ନିହାତି ଆଜ୍ଞା ଯେତେ ସବୁ ଆମ ଓଡିଶାର ସବୁରୁ ସମସ୍ତଙ୍କର ଇଛା ଆଉ ମନରେ ଗୋଟିେ ଆକାଂକ୍ଷା ରହିଛି ଯେ ଆମେ ନିଶ୍ଚିତ ଭାବରେ ଆମେ ଜଗନ୍ନାଥ ପୁରୀଙ୍କୁ ଦେଖିବା ପାଇଁ- ଜଗନ୍ନାଥ ପୁରୀ ଥିବା ଜଗନ୍ନାଥଙ୍କୁ ଦେଖିବା ନିମନ୍ତେ ଯିବା ବୋଲି କିନ୍ତୁ କାହାର ସ୍ୱ ପୂରଣ ହଉଛି। ତ କାହାର ହେଇପାରୁନି କିନ୍ତୁ ଆପଣ ପହଞ୍ଚି ଯାଇଛନ୍ତି ତ ସେତିକି ବଡ କଥା ଆଜ୍ଞା। ହଉ ନିହାତି ନିହାତି ଆପଣ ଆଉ ବସ।
ସେଥିପାଇଁ ତ କୁହନ୍ତି ଜଗାଙ୍କୁ ଦର୍ଶନ ଅଉ କରିବା ପାଇଁ ହେଲେ ଜଗାଙ୍କ ଡୋରି ଲାଗିଲେ। ଜଣେ ସୌଭାଗ୍ୟ ଅର୍ଜନ କଲେ ଆଉ ଯଦି ଡରି ନ ଲାଗେ ଜଣେ ଚାହିଁଲେ ମଧ୍ୟ ଯାଇପାରେ ନାହିଁ। ଏ ତାଙ୍କ ଡରି ଯେତେବେଳେ ଲାଗିଯାଏ ସେ କୌଣସି ପ୍ରକାରେ ମଧ୍ୟ ଅ କୌଣସି ହୁଁ, କଳ୍ପନା କିମ୍ବା ତାର ପୂର୍ବ ପ୍ରସ୍ତୁତି ନକରି ସେ ସିଧାସଳଖ ବି ଯାଇ ଯିବାର ସୌଭାଗ୍ୟ ଅର୍ଜନ କରିଥାଏ କୌଣସି ବିନା ଖର୍ଚ୍ଚରେ ମଧ୍ୟ। ସେଇ ପ୍ରକାର ଡରି ବେଳେବେଳେ ଲାଗିଥାଏ। ମୁଁ ଯେତେବେଳେ ପହନ୍ଚିଲି ମୋର ଏକ ବନ୍ଧୁ ଆସିଲେ ମତେ ନେଇ ସେ ତାଙ୍କ ଅ ବାସ ସ୍ଥାନକୁ ନେଇଗଲେ ଏବଂ ସେଇଠି ବାସ କଲୁ ଆମେ। ତ ପୁରୀ ଶ୍ରୀକ୍ଷେ ଶ୍ରୀକ୍ଷେତ୍ର ମନ୍ଦିରରୁ ଅଳ୍ପ ଦୂର ବାଟ ଅ ଅଧା କିଲୋମିଟର୍ ହବ। ଆଉ ସେ ସେଇଠି ରହିଲୁ ବହୁତ ମଜା ମସ୍ତି କଲୁ। ଖାଇଲୁ ଏବଂ ତ ସକାଳ ତାଙ୍କ ଛାତକୁ ଗଲୁ, ଛାତରୁ ଦେ ଖିଲୁ ଶ୍ରୀ ଶ୍ରୀମନ୍ଦିରର ଅ ଏଯୋଉ ଚୁଳ।
ଆଜ୍ଞା ତାହେଲେ ଦେଖା ଯାଉଚି ତାଙ୍କ ଛାତରୁ ଶ୍ରୀମନ୍ଦିରଙ୍କୁ ଚୁଳ ଦେଖା ଯାଉଚି?
ହଁ ଶ୍ରୀମନ୍ଦିର ଚୁଳ ପତିତପାବନ ବାନା ଆଉ ନୀଳ ଚ
କେତେ ଯେ କେତେ ଯେ ତମ ବନ୍ଧୁମାନେ ମାନେ କେତେ ଯେ ସୌଭାଗ୍ୟର ଘର ପାଇଛନ୍ତି ଆଜ୍ଞା। ସଖାଳେ ଉଠିଲେ ଦେଖୁଛନ୍ତି, ସନ୍ଧ୍ୟାରେ ବଡ ଚଢିଲେ ଦେଖୁଛନ୍ତି ଯେତେବେଳେ ମଧ୍ୟ ଶ୍ରୀମନ୍ଦିର ଶ୍ରୀ ଜଗନ୍ନାଥଙ୍କର ମନ୍ଦିର ଚୁଳକୁ ମଧ୍ୟ ଦେଖି ପାରୁଛନ୍ତି ନିହାତି ଭାବରେ ଆଜ୍ଞା।
ଆଜ୍ଞା କି ପୁଣ୍ୟ କରିଥିଲେ କେଜାଣୀ ତାଙ୍କର ଭାଗ୍ୟ ରହିଚି ସେଇଠି। ସେ ଆଉ ସବୁଦିନ ଦେଖୁଚନ୍ତି ଦର୍ଶନ କରୁଛନ୍ତି। ଆମର ହେଲେ ସେଇ ଭାଗ୍ୟ କାଇଁ। ଆଉ ମୁଁ-ମୁଁ ତାହା ଦେଖି ବହୁତ ତ ଆଶ୍ଚର୍ଯ୍ୟ ଲାଗିଲା ମତେ ଲାଗିଲା, ମୁଁ-ମୁଁ କଣ ବର୍ତ୍ତମାନ ଏଇଠି ହୁଁ ପୁରୀରେ ଅଛି ଏମ୍ତି ମତେ ଲାଗିଲା ଯେମ୍ ତିକି ମୁଁ ସ୍ୱପ୍ନ ଦେଖୁଚି ଏଇଭଳିଆ ଲାଗିଲା ମତେ। ଆଉ ଯାହା ସେ ଚୁଳ ଶ୍ରୀମନ୍ଦିରର ଶିଖର ଜଟା, ସେଇଟା ମୋ ପାଖରେ ଥିଲା ଭଳିଆ ଯେମ୍ତି ମୁଁ ହାତରେ ଠେମ୍ପ କାଟ ଏହି ପ୍ରକାର
ଆପଣଙ୍କର ଯୋଉ ଅ ଦେଖିକି ଖୁସିରେ କହୁଛନ୍ତି ନା ମତେ ବି ମତେ ବି ଲାଗୁଛି କାଳେ ମୁଁ ଯଦି ଯାଇଥାନ୍ତି ତ ମୋ ମନରେ ମଧ୍ୟ କିପରି ଉତ୍କଣ୍ଠା ରହିଥାନ୍ତା। କିପରି ମୋର ଇଚ୍ଛା ଆକାଂକ୍ଷା ରହିଥାନ୍ତା ମୁଁ ଭାବୁଚି ଆଜ୍ଞା।
ନିଶ୍ଚିତ ଭାବରେ ଆଉ ଦେଖନ୍ତୁ ମୁଁ ରହିଥିଲି ଏ ଅଧା କିଲୋମିଟର ଦୂରରେ କିନ୍ତୁ ମତେ ଲାଗୁଥିଲା ତାହା ହୁଁ ପଚାଶ୍ ମିଟର୍ ଦୂରରେ ଅଛି ଏଇ ପ୍ରକାର ମତେ ଲାଗୁଥିଲା। ଆଉ ତାହା ତ କଳପନା ବା। ବାହାରେ ମୋର ହେଇଯାଇଥିଲା ଏବଂ ବହୁତ ଖୁସି ହେଇଚି।
ଆଉ? ଆଉ ଆଜ୍ଞା ଆଉ ପ-ପ-ପଚାରିବାକୁ ଚାହୁଁଚି ତା ପାଖାପାଖି ଆଉ କୁଆଡୁ କୁଆଡୁ ବୁଲିଗଲେ ଆପଣ?
ଆଜ୍ଞା ସକାଳେ ଉଠିକି ମୋର ମାରା ଥନ୍ଦିବାର ଥିଲା। ତ ମୁଁ ଉଠିକି ଉଠିକି ସେ ଭାଇ ମୋତେ ଛାଡ଼ି ଆସିଲେ ଗୋଲ୍ଡେନ୍ ବିଚ୍ରେ।
ଆଜ୍ଞା ୱା। ତାହେଲେ ତ ପୁରୀ ବିଚ୍ ବି ଆପଣ ବୁଲିଛନ୍ତି ତାହେଲେ ନାଇଁ କି? ସମୁଦ୍ର ବେଳା ଭୂମି ପ
ଆଜ୍ଞା ସେଇଠି ଦୌଡିଚି ଆଉ ମୁଁ କଣ କହିବି। ବହୁତୁ ଭଲ ଲାଗିଲା। ଆଉ ମୁଁ ଏ ପରେ ମୁଁ ଆଉ ଗୋଟେ ଦିନ ନୂତନ ବନ୍ଧୁଙ୍କ ଘରକୁ ଗଲି। ସେ ମତେ ଅପେକ୍ଷା କରି ଥିଲେ କିନ୍ତୁ ମୁଁ ପ୍ରଥମ କରି ଯାଇଥିବାରୁ ନ ଚାଲି କୌଣସି କାଳେ ମତେ କୌଣସି ହୁଁ ଏ ଯୋଉ ଅ ଅଟ ଭାଇମାନେ ଏଠୁ ଦେବେ କାଳେ ଏଇ ଭାବନା ରହିରହି ଉମ୍ ମୁଁ ଚାଲି ଚାଲିକା ହୁଁ ଏ ପୁ ପୁରୀ ଅଭିମୁଖେ ଯାତ୍ରା କଲି। ତାପରେ କିଛି ସମୟ ପରେ ଏକ ଅଟୋ ଭାଇଙ୍କୁ ବହୁତ ଦୂର କାରଣରୁ ପୁଣି ଅଟୋରେ ଚଢି ପରିଲି। ତାପରେ ଆଉ ନୁ ଗୋଟେ ନୂତନ ବନ୍ଧୁଙ୍କ ଘରକୁ ଗଲି।
ଆଜ୍ଞା ଆଜ୍ଞା।
ଆମ ଗାଁ ଭାଇଟେ ସୁନ୍ଦର ଭାଇଟେ ଆଉ ତାଙ୍କ ଘରେ ରହି ଏ ଖାନା ପିନା କରି ସନ୍ଧ୍ୟା ବେଳକୁ ଆମେ ବାହାରିଲୁ ଯୋଗାଙ୍କ ଦର୍ଶନ କରିବା ପାଇଁ। ଗଲୁ ଆଜ୍ଞା ଯାଉ ଯାଉ ଦଣ୍ଡ ପୁରୀ ବଡଦାଣ୍ଡ ସମ୍ମୁଖରେ ବିଭିନ୍ ଆମର ଜିନିଷ ପତ୍ର ଥୋଇଲୁ। ଟିକଟ କରିକି ଥୋଇ ଯେମିତିକି ହଜିବନି। ଏ ତାପରେ ଆମେ ଉମ୍ ସେ ବ୍ୟାରିକେଡ୍ ଭିତରକୁ ପଶିଗଲୁ। ଏବଂ ଉମ୍ ସେଇଠି ପୋଲିସ ଆରକ୍ଷୀ ଭାଇମାନେ ଆମକୁ ପ୍ୟାକିଂ କରୁଥିଲେ। କହିଲେ ମୋବାଇଲ ସୁଇଚ୍ ଅଫ୍। କରି ଯିବା ପାଇଁ ଏବଂ
ନିହାତି ଆଜ୍ଞା ସେଇଟା ତ କ କରିବା ତ ନିହାତି ଦରକାର ଆଜ୍ଞା। କ କାରଣ ସୁରକ୍ଷିତ ବି ନିମନ୍ତେ ଯୋଉ ଆର ଆରକ୍ଷୀ ଆଜ୍ଞା ମାନେ ରଉଛନ୍ତି ତାଙ୍କୁ ମତେ ଧନ୍ୟବାଦ୍ କାହିଁକିନା ଏତେ ଗହଳି ଭି ତରେ ମଧ୍ୟ ତାଙ୍କେ କିପରି ଏତେ ସୁରକ୍ଷା ଦେଇ ରଖିଛନ୍ତି ଆଉ ରଖୁଛନ୍ତି ତାଙ୍କୁ ସେଥିପାଇଁ ମୋତେ ଧନ୍ୟବାଦ୍ ତା ସେମାନଙ୍କୁ ହଁ ନିହାତି ଆଜ୍ଞା।
ତାପରେ ଆମେ ଉମ୍ ଗରୁଡ ସ୍ତମ୍ଭ କ ଦେଖିଲୁ। ଏବଂ ପ୍ରଣାମ କଲୁ। ପ୍ରଥମେ ଆମେ ଗୋଡ ଧୋଇଲୁ ତାପରେ ସେଠି ପାଣିର ବ୍ୟବସ୍ଥା ରହିଚି ଗୋଡ ଧୋଇକି ଆମେ ରେ ପ୍ରଣାମ କଲୁ ଏବଂ ମନ ବାଞ୍ଛା ଆ ଉପସ୍ଥାପନ କଲୁ ଆଉ ଭିତରକୁ ସିଂହ ଦ୍ୱାର କୁ ଉଁ ଯିବା ପାଇଁ ପ୍ରଥମେ ସିଏ ସିଂହ ତ ମୋର ଏ ଯୋଓ ମୂର୍ତ୍ତି ରହିଚି ସିଂହ ଦ୍ୱାର ପ୍ରଣାମ କଲୁ ଦିବ୍ୟ ଅନୁଭୂତି ଲାଭ କଲୁ। ତାପରେ ଏଣେ ଭିତରକୁ ପ୍ରବେଶ କରିବା ସମୟରେ କିଛି ଭକ୍ତ ତ ଭାଇ ଭଉଣୀ ମାନେ ଜେ ଜଗନ୍ନାଥ। କହିଲେ ସମସ୍ତେ ଜୟ ଜଗନ୍ନାଥ କହୁଥିଲେ
ଅୱା ବା କେତେ ଆନନ୍ଦିତ ଆପଣ।
ପ୍ରକମ୍ପିତ